ହ୍ୟାଲୋ।
ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କେମିତି ଅଛ? ହଁ ଭଲ ଅଛି।
କଣ କରୁଥିଲେ ଭାଇ?
ହଁ ମୁଁ ବସିଥିଲି ଖିଆପିଆ ସରିଲାଣି ତ ବସିଥିଲି ବସ ଷ୍ଟାଣ୍ଡ
କଣ ହଁ ଖାଇନି ଟିକେ ଡେରିରେ ଉଠିଲି ତ
ହଁ।
ତେଣୁ କିଛି କାମ ସରିନି।
ଆଛା। ଏ ଯୋଉ ଡେରିରେ ଉଠିବା ଯୋଉ ଗୋଟେ ଆଳସ୍ୟ ପୂର୍ଣ୍ଣ ଜୀବନ ଶୈଳୀକୁ ତମେ ଗୋଟେ ଆପଣେଇ ନେଇଛ। ସେଇଟା କେତେ ଦୂର ଠିକ୍ ଆଉ କେତେ ଦୂର ତାକୁ ଚେଞ୍ଜ୍ କରିବାଟା ଉଚିତ୍।
ନଁ ଆଲସ୍ୟ ବୋଲି ତ ନିଶ୍ଚିତ ଭାବରେ କହିବି କାହିଁକି ସମସ୍ତେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଟା ସମସ୍ତଙ୍କ ସ୍ଵାସ୍ଥ୍ୟ ପ୍ରତି ଆଉ ମସ୍ତିଷ୍କ ପ୍ରତି ବିଶେଷ କରି ସମାଜ ପାଇଁ ବେଶ ଆବଶ୍ୟକ ବୋଲି କୁହାଯାଏ। କିନ୍ତୁ ବୋଧେ ଭଗବାନଙ୍କର ଏଇ ଗୋଟେ ବିଚିତ୍ରତା ଯେ ମୁଁ କେବେବି ସୂର୍ଯ୍ୟ ଉ ମାନେ ସୂର୍ଯ୍ୟ ଉଦୟ ଦେଖି ପାରୁନି ମୁଁ ଯଦି ବିି ସୂର୍ଯ୍ୟ ଉଦୟ ଦେଖିକି ଶୋଇଛି। ନହେଲେ ନାଇଁ ସୂର୍ଯ୍ୟ ପୁରା ମୁଣ୍ଡ ଉପରକୁ ଆସିଲା ପରେ ଉଠେ।
ହୁଁ।
ଚେଷ୍ଟା କରୁଛି କିନ୍ତୁ ହଉନି
ଭାଇ ଆଳସ୍ୟ ଗୋଟେ ଅଭ୍ୟାସ ଭଲ ଜୀବନ ଶୈଳୀ ବି ଗୋଟେ ଅଭ୍ୟାସ ତ ଆମକୁ ଛୋଟ ଛୋଟ ପରିବର୍ତ୍ତନ ମାଧ୍ୟମରେ ଆମେ ଧୀରେ ଧୀରେ ନିଜ ଜୀବନ କୁ ଚେଞ୍ଜ କରିବାର ଅଛି ନିଜ ଲାଇଫ ଷ୍ଟାଇଲ କୁ ଚେଞ୍ଜ କରିବାର ଅଛି। କିନ୍ତୁ ଦିନକୁ ଦିନ ତମେ ବି ସେଇଟା ପଡି ପଡିଯାଉ ତ ନା ମୁଁ ବି ସେଇ ଆଳସ୍ୟ ପୂର୍ଣ୍ଣ ଜୀବନରେ ଅଛି। କିନ୍ତୁ କିଛି ତେବେ ଚେଞ୍ଜ ହେଲାଣି କିନ୍ତୁ ତମେ ଆମର ଯୋଉ ଗୋଟେ ଦିନ ବାରଟା ହେଲାଣି ଏବେ ଏବେ ଉଠୁଛ।
ହେଲେ ଭାଇ ଆପଣ ଯୋଉ ନିଜ ଆଳସ୍ୟ ଟା ଭାଙ୍ଗିଲେ ମାନେ କଣ ପ୍ରକ୍ରିୟା ଅବଲମ୍ବନ କଲେ ବା କେମିତି ମନକୁ ବୁଝେଇଲେ ବା ନିଜ ମସ୍ତିଷ୍କକୁ କିପରି ତାଲିମ ଦେଲେ ଯେ ଆପଣ ମାନେ ନିଜକୁ ମାନେ ଏତେ ଭଲ ମଣିଷ କରି ସାରିଲେଣି ମାନେ ସୁଧାରି ସୁଧାରି
ନାଇଁ ନାଇଁ ମୁଁ ତ ଏତେ ବି ଭଲ ମଣିଷ ହେଇନି କିନ୍ତୁ ଚେଞ୍ଜେସ୍ କିଛି କିଛି ଆଣିଛି। ଯେମିତିକି ପ୍ରଥମ ଲକ୍ଷଣ ଆମକୁ କରିବାକୁ ପଡିବ ଯେ ଆମକୁ ଗୋଟେ ତ ଲକ୍ଷ୍ୟ ନିର୍ଦ୍ଧାରଣ କରିବ ଯେ ଆମେ କଣ କରିବାକୁ ଚାହୁଁଛେ। ଆଉ କଣ କଲେ ଆମକୁ ସଫଳ ମିଳିବ ତ ଦୈନିକ ବା ସାପ୍ତାହିକ ମାସିକ ଗୋଟେ ଲକ୍ଷ ଲକ୍ଷ୍ୟ ରଖିବାକୁ ପଡିବ। ଆଉ ସେଇ ଲକ୍ଷ୍ୟରେ କାମ କରିକି ମାନେ ନିଜକୁ ପ୍ରେରଣା ଦେଇକି ଆଗକୁ ବଢେଇବାକୁ ପଡିବ। ତା ସହିତ ସେଇ ଲକ୍ଷ୍ୟ ଟା ଫାଷ୍ଟ ମୁଁ ଫିକ୍ସ କଲି। ଦେନ୍ ସକାଳୁ ତ ଶୀଘ୍ର ମିନ୍ସ୍ ଏମିତି ନ ଯେ ମୁଁ ବି ଗୋଟେ ଦିନ ଥିଲା ମୁଁ ବି ଦିନ ନଅଟାରେ ଉଠୁଥିଲି। କିନ୍ତୁ ବର୍ତ୍ତମାନ ମୁଁ ସେଇଟା ଚେଞ୍ଜେସ୍ କରିକି ଦିନ ଛଅଟା ସାତଟା ଭିତରେ ମୁଁ ଉଠି ରହୁଛି। ତ ନିର୍ଦ୍ଦିଷ୍ଟ ସମୟରେ ଉଠୁଛି ସକାଳ ର ଶାନ୍ତ ପରିବେଶ କୁ ଗୋଟେ ମାନେ ଉପଭୋଗ କରୁଛି ଆ ନିଜ ମନକୁ ବି ସତେଜ କରୁଛି ସେଇ ଯୋଉ ସକାଳୁ ଉଠିବାକୁ ତାପରେ ନିୟମିତ ଏବେ ଗୋଟେ ମୁଁ ମାନେ ବ୍ୟାୟାମ୍ ତ କୁହନି ସେଉ ଏକ୍ସରସାଇଜ୍ ତ ନୁହଁ ମାନେ ମୁଁ କଣ କରିକି ମୋ ଦେହରୁ ଝାଳ ମୁଁ ବାହାର କରୁଛି। ଯେମିତି କି କୋଡିଏତିରିଶ ମିନିଟ୍ ଖେଳିବା ହଉ ଏ କୋଡିଏ ତିରିଶ ମିନିଟ୍ ଦୌଡିବା ହେଉ କି ସକାଳୁ ଖରାରେ ଚାଲିବା କଣ କରି ସେଇଟା ମୁଁ ଚେଞ୍ଜେସ୍ କରିଛି। ତାପରେ ଆଉ ଗୋଟେ ଚେଞ୍ଜେସ୍ କରିଛି ମୁଁ ମାନେ ଟାଇମ୍ ଟାକୁ ସଠିକ୍ ୟୁଜ୍ କରିବା ଯେମତି ଆଜି ସକାଳୁ ମୁଁ ସାଢେ ଛର ଉଠିଲେ ଟିକେ ମାନେ ମାନେ ନିଜର ମୁଁ ସେ ନ ତିନି ନ ଦୈନ ଦିନ କାମ ସାରିକି ମୁଁ ସ୍କୁଲ ର ଟିକେ କାମ ଥିଲା ସ୍କୁଲ କାମ ସାରିକି ଦି ତିନି ଘଣ୍ଟା ନିଜ ଶରୀର କାମ କଲି ତାପରେ ଏବେ ପୁଣି ମୁଁ, ପଳେଇ ଆସିଲି। ନିଜ ଯେମିତି ରେଷ୍ଟ ନବାକୁ ବସିିଛି। ତ ମତେ ଗୋଟେ ଟାଇମ ଫିକ୍ସ କରିବା ଅଛି। ମତେ ଦିନକୁ ଏଇ କାମ ଟା କରିଆର ଅଛି। ଦେନ୍ ଏଇ କାଲି ପାଇଁ ବି ଏଇ କାମଟା କରିଆର ଅଛି, ସଠିକ୍ ଗୋଟେ କାର୍ଯ୍ୟସୂଚୀ ବା ରୁଟିନ୍ ଗୋଟେ ପ୍ରସ୍ତୁତ କରିଆର ଅଛି। ଏ ଯୋଉ ଗୋଟେ ଅନାବଶ୍ୟକ ଆମେ ସମୟ ନଷ୍ଟ କରୁଛେ, ନା ସେଇଟାକୁ ଇନ୍ ଭେଷ କରିଆର ଖାଲ୍ଟାରେ ଶୋଇ ରହିବା ଖାଲ୍ଟା ରିଲ୍ ସ ଦେଖି ରହିବା। ଏଗୁଡାକ ଚେଞ୍ଜ କରିବାର ଅଛି। ଆଉ ଯୋଉ ସବୁଠୁ ବଡ କଥା ହେଲା ଯେ, ଆମ ଯୋଉ ମୋବାଇଲ ଆଉ ସୋସିଆଲ ମିଡିଆ ତାକୁ ଟିକେ କେତେ କମ୍ ବ୍ୟବହାର କରିବ? ଯଦି କାମ ଅଛି, ମୋବାଇଲ କି ୟୁସ କରିବା, ଯଦି କାମ ନାହିଁ ତ ଦୂରରେ ରହିବା। ଏସବୁ ସୋଲ ମିଡିଆରୁ ଟିକେ ଦୂରରେ ରହିବାର ଅଛି। ତ ଏଇଗୁଡା ପ୍ରତି ତମ, ଆଜ୍ଞା ଜ୍ଞା।
ନାଇଁ ଆପଣ କହିଲେ! ଯେ କର୍ମତତ୍ପର ହବା ବି ଠିକ୍। ଆଉ ବିଶ୍ରାମ ନବା ବି ଠିକ୍। କିନ୍ତୁ ସେ ବିଶ୍ରାର ନବାରେ ସେ ସମୟ ଗୋଟେ ନିର୍ଦ୍ଦିଷ୍ଟ ରଖିବା ଦରକାର। ଆଉ କର୍ମତତ୍ପର ହବାରୁ ବି ସମୟ ନିର୍ଦ୍ଦିଷ୍ଟ ରଖିବା ଦରକାର। ମୁଁ ଯେମିତି କର୍ମ କରିବା ସମୟରେ-ରେ-ଏ ଛି, ବିଶ୍ରାମ ନଉଛି। ଆଉ ବିଶ୍ରାମ ନବା ସମୟରେ କାମ କରିବାକୁ ଚାହୁଁଛି। ମାନେ ନିଜର ଯୋଉ ଦୈନନ୍ଦିନ ଜୀବନସାରଣୀଟାକୁ ପୁରା ନଷ୍ଟ କରିସାରିଲେଣି। ଆଉ, ନିଜକୁ ମଧ୍ୟ ତାଲିମ ଦେଇ, ନିଜକୁ ଗୋଟେ ଥ୍ରେଡ ରେ ବା ଗୋଟେ ଟ୍ରାକ ରେ ପକେଇବା ମତେ ଟିକେ ଯେମିତି ଏବେ ଧୀରେ ଧୀରେ କଷ୍ଟ ହଉଛି । ନା ଉଠିବା ସମୟ ଠିକ୍ ଅଛି ନା, ଶୋଇବା ସମୟ ନା, ସକାଳୁ ଜଳଖିଆ ସମୟ ନା, ଦିପର ମଧ୍ୟାହ୍ନ ଭୋଜନ ସମୟ । ନା ଖେଳିବା ସମୟ ନା, ପଢିବା ସମୟ, ମାନେ କିଛି ବି ନାହିଁ ମାନେ ପୁରା ବିଶୃଙ୍ଖଳିତ ହେଇକି ଅଛି ଜୀବନ ଶୈଳୀ, ତେଣୁ ମୁଁ, ମଧ୍ୟ ଏଇ ଆପଣଙ୍କର ଏଇ ଉପଦେଷ୍ଟକୁ ନିଶ୍ଚିତ ଭାବରେ ଗ୍ରହଣ କରିବି ଯେ ଯୋଉ, ଏତେ ପରିମାଣରେ ବିଶୃଙ୍ଖଳି ଇତ ହେଲେ, ତାକୁ ସଜାଡିବା ପାଇଁ ନିଜେ ଶୃଙ୍ଖଳିତ ହବାକୁ ପଡିବ। ନିଜେ ଡିସିପ୍ଲିନ ହବାକୁ ପଡିବ । ଆଉ ନିଜ ମନକୁ, ଜ୍ଞାନକୁ, ଆଉ ମସ୍ତିଷ୍କକୁ କୁ ପରିମାଣର ତାଲିମ୍ ବି ଦବାକୁ ପଡିବ । ଆ ତାକୁ ଟିକେ ସମୟ ଲାଗିବ ଭାବୁଛି! ନାଇଁ କାହିଁକି ନା ଯେ ଆପଣ ମାନେ ଭାଇ ହିସାବରେ ଯେହେତୁ, ଗୋଟେ ଭଲ ଜିନିଷ ମତେ କହୁଛନ୍ତି। ତାକୁ ମା ଆନିବା ନ ମାନିବା ମୋ ଉପରେ ନିର୍ଭର! କିନ୍ତୁ ଆପଣଙ୍କ କଥାଟା ମୋ ପାଇଁ ବି ଗ୍ରହଣୀୟ। ମାନେ ଦୁନିଆରେ ବଞ୍ଚିକି ରହୁଥିବା ପ୍ରତିଟି ମଣିଷ ପାଇଁ ନିଶ୍ଚିତ ଭାବରେ ଗ୍ରହଣୀୟ । ଦେଖ ମୁଁ, ସକାଳୁ ମୁଁ ଏ ପର୍ଯ୍ୟନ୍ତ କିଛି ଖାଇନି? ତ ନିଶ୍ଚିତ ଭାବରେ ଏଇଟା ମ ଦେହ ଦେହ ପ୍ରତି ବହୁତ ଖରାପ! ତାପରେ କହିଲି ସୋସିଆଲ ମିଡିଆ କଥା । ଫୋନ୍ ଏଇ ପରିମାଣରେ ବର୍ ମାନ ଦେଖି ଦେ ମାନ୍ ଦେଖୁଛି, ମାନେ ବର୍ତ୍ତମାନ ମୋର ମୋ ଚଷମା ପିନ୍ଧିନି ଆଜି ପର୍ଯ୍ୟନ୍ତ! କିନ୍ତୁ ମୋ ଆଖି ଏବେ ମାନେ ଏତେ କାଟୁଛି। ମ ମତେ ଚଷମା ପିନ୍ଧିବାକୁ ମୁଁ ବାଧ୍ୟ। କାହିଁକି? ନା ମୋ ଆଖି ଟିକେ ଖରାପ ହେଇଆସିଲାଣି। ଅଳ୍ପ ନେଗ୍ଲିଯିବୁଲ ପଏଣ୍ଟ ଟୁ ଫାଇଫ୍। ଏଣୁ । ଆପଣ ବୋଧ ହୁଏ! ଠିକ୍ କଥା କହୁଛନ୍ତି। ଫୋନ୍ ସୋସିଆଲ ମିଡିଆ ଯେବେ ଆବଶ୍ୟକତା ନାହିଁ, ସେ ତା ସାଥିରେ ଚବୁ ବରଂ ଖାଲିରେ ବସ, ଶୁଅ, କିନ୍ତୁ ଫୋନ୍ ଦେଖ ନା । କଥା ହୁଅ, ଅଦି ଫୋନ୍ ଦେଖିବା କଥା କହିବି ଯେହେତୁ, ମଣିଷ ଟିକେ ନିଶ୍ୱ ବେଳେ ବେଳେ ଅନୁଭବ କରୁଛି ପୂର୍ବ ସମୟରେ ଯେତେବେଳେ ଫୋନ୍ ନଥିଲା ସାଙ୍ଗସାଥି ମାନେ ଆମେ ଗାଁ ଫିଣ୍ଡାରେ ବସୁଥିଲେ। ଗାଁରେ ବରଗଛ ମୁଳେ ଗୋଟେ ପିଣ୍ଡାରେ ବସି ଆମେ କଥା ହଉଥିଲେ। ମନର ଭାବନା ଗୁଡା ବାନ୍ ବର୍ତ୍ତମାନ ସେ ସୁଯୋଗ ଆଉ ନାହିଁ । କେଇ ନା କେ କିଛି ଖର୍ କାଗଜ ପଢୁଛନ୍ତି କେହି ଆର୍ଟିକଲ ପଢୁଛନ୍ତି କେହି ପାଠ ପଢୁଛନ୍ତି । କେହି ଗୀତ ଶୁଣୁଛନ୍ତି ନାଚେ । ସବୁଠୁ ସହଜ ଆଉ ସରଳ ଉପାୟ ଅନଲିମିଟେଡ ଡାଟା । ଅନଲିମିଟେଡ ଚାର୍ଜ । ହାତରେ ଫୋନ ଦୁଇଟା ଆଙ୍ଗୁଠି ସ୍କ୍ରୋଲ ପରେ ସ୍କ୍ରୋଲ । ସ୍କ୍ରୋଲ ପରେ ସ୍କ୍ରୋଲ ।
ଠିକ ଅଛି ମାନେ ଯେତିକି ଦରକାର ସେତିକି ଆମକୁ ୟୁଜ କରିବାର ଅଛି ଆଉ ଯେତିକି ସ ମୁଁ ଆଭଅଡ କରିଆରେ ଅଛି ତାକୁ ଆଭଅଡ କରିବା ଅଛି ତା ସହି ଯୋଉ କଥାଟା କହିଲ ଯେ ଆମକୁ ସୁସ୍ଥ ଖାଦ୍ୟ ଖାଇବାର ଅଛି ଆମ ସକାଳୁ ବାରଟା ହେଲାଣି ଏବେ ଯାଏଁ ମାନେ ପେଟରେ କିଛି ପଡିିନି। ତ ଯଦି ଆମକୁ ସକାଳ ସାତଟରେ ମୁଁ ଉଠିଥିଲି ମୋର ସକାଳ ସାତଟାରୁ ଉଠିକି ମୁଁ ଗୋଟେ ଟିଫିନ ସାରି ମୁଁ ଲଞ୍ଚ ସାରି ସାରିଲଣି । ମୁଁ କିଛି ଅଳ୍ପ ଖାଇକି ମୁଁ ଲଞ୍ଚ କରି ସାରିଲିଣି ଆଗ ସକାଳୁ ଉଠି କିଛି ଫ୍ରୁଟ୍ସ ଖାଇଲି ତା ପରେ ମୁଁ ଦିନ ଏଗାରଟା ସାଢେ ଏଗାରଟା ବେଳକୁ ମୁଁ ଭାତ ଖାଇସାରନି । କିନ୍ତୁ ତମର ଏବେ ଯାଇ ଖାଇବା ହେଇନି ଯୋଉଟା ତମ ବଡି ପାଇଁ ଖରାପ । ଆଉ ଠିକ ରେ ପାଣି ପିଇବା ଭିତରେ ଯୋଉ ଷ୍ଟ୍ରକ୍ଚର ଟା ଅଛି ସେଇଟା ବି ଠିକ୍ ରହୁନି । ଏ ତମେ ଠିକ ରେ ସକାଳ ଆଠଟାରେ ଉଠିଥାନ୍ତ ମୁଁ ଏବେ ଦେଢ଼ ଲି ଦି ଥର ପାଣି ପିଇ ସାରିଲାଣି କିନ୍ତୁ ତମେ କଣ ସେତିକି ପିଇବା ଆରମ୍ଭ କରିନ ତମେ। ତା ସହିତ ଆମକୁ ସବୁ କରିବା ଆମକୁ ଯୋଉ କହିଲେ ଗୋଟେ ନିଦ୍ରା ଗୋଟେ ନିଦ୍ରା ବି ପ୍ରଚୁର ଆମକୁ ଦ ଦରକାର ସାତ ଆଠ ଘଣ୍ଟା ଦରକାର କିନ୍ତୁ ଏମିତି ନୁହଁ ଯେ ଆମେ ରାତି ଦିଟାରେ ଶୋଇକି ସକାଳ ନଅଟାରେ ଉଠି ଆଉ ଗୋଟେ ସକାରାତ୍ମକ ଚିନ୍ତାଧାରା ବି ମନରେ ରଖିବାର ଅଛି ଯେ ନିଜର କେମତି ଆତ୍ମବିଶ୍ଵାସ ନିଜ ଯୌବନ ରଖିବାର ଅଛି। ଆଉ ଯୋଉ ବିଫଳତା କୁ ଆମେ ମାନେ ନିଜ ଆତ୍ମବିଶ୍ଵାସ ଆମେ ରଖୁନି ନିଜ ଉପରେ ଯୋଉ ବିଶ୍ଵାସ ରଖୁନ ସେଇଟାକୁ ଚେଞ୍ଜେସ୍ କରିବାର ଅଛି ଆଉ ନକରା ମ ଲୋକଙ୍କୁ ବି ଆମକୁ ଦୂରରେ ରହିବାର ଅଛି। ହେଲେ ଚେଞ୍ଜେସ ହବ। ଆଉ ଆମେ ଯଦି ଦେଖୁଥିବା ଆମେ ଚାରି ଜଣ ମିଶିକି ଏଠି ରହୁଥିବା ଗୋଟେ ରୁମ ରେ। ଚାରି ତିନି ଜଣ ଶୋଉଥିବେ ତ ଆମେ ବି ଶୋଇବା ଏକା ତାଙ୍କୁ ଦେଖିକି ସେମାନେ ଯଦି ଖରାପ ଖାଦ୍ୟ ଖାଉଛନ୍ତି ଜଙ୍କ ଫୁଡ ଖାଉଛନ୍ତି ଆମେ ବି ସେଇଟା ଖାଇବା ତ ତାକୁ ଚେଞ୍ଜେସ୍ କରିବାର ଅଛି ଆମକୁ ଆମର ଖାଇବା ଷ୍ଟାଇଲ ହଉ ଶୋଇବା ଷ ଷ୍ଟାଇଲ ହଉ ଅଭ୍ୟାସ ହଉ ସବୁକୁ ଚେଞ୍ଜେସ କରିବାର ଅଛି ତ ଲାଇଫ ଷ ଷ୍ଟାଇଲକୁ ଏମିତି ବନେଇବାର ଅଛି ଯେମିତି ଗୋଟେ ପରଫେକ୍ଟ ୱେ ରେ ଚାଲୁଥିବାର ଅଛି। ତ ସେଇଟା ଟ୍ରାଏ କରନ୍ତୁ ନିଜକୁ ଚେଞ୍ଜେସ ବି କରନ୍ତୁ।
ନାଇଁ ନାଇଁ ଆପଣ ତ ବହୁତ ମାନେ ଭଲ ଉପଦେଶ ଟିଏ ଦେଲେ ମୁ ଚେଷ୍ଟା କରିବି ନିଜକୁ ଟିକେ ଟିକେ ପରିବର୍ତ୍ତନ କରିବା ପାଇଁ ନ ହେଲେ ଏବେ ଯେତିକି ବିଶୃଙ୍ଖଳିତ ହେଇକି ଆସିଛି ଜୀବନଶୈଳୀ ଆଗକୁ ଆହୁରି ଆହୁରି ବିଶୃଙ୍ଖଳିତ ହେଇ ହେଇ ଚାଲିବ। ଆଉ ମାନେ କେବଳ ଜୀବନ ବଞ୍ଚି ଞ୍ଚୀବା କଥା ନାଇଁ ମତେ ମଧ୍ୟ ମୋ ବାପା ମଧ୍ୟ ଗାଳି କରନ୍ତି ଏଇଥିପାଇଁ ଯେ ତୋ ଖାଇବା ପିଇବା ସମୟରେ କାହିଁକି ଆଁ ସ୍ଥିରତା ରହୁନି କାହିଁ ନହେଲେ ସ ଯେତିକି ରୋଜଗାର ବି କରିବୁ ବା ଯେତିକି ବି ସଞ୍ଚିବୁ ସବୁତକ ନେଇକି ତତେ ଡାକ୍ତରଖାନାରେ ଦବା ପାଇଁ ପଡିବ। ମୁଁ ଅନ୍ୟ କିଛି କର ନ କର ତୁ ପ୍ରଥମେ ଖାଇ ପିଇ ଭଲସେ ବଞ୍ଚ ତାପରେ ଅନ୍ୟ କଥା। କିନ୍ କିନ୍ତୁ ମୁଁ ମଜାକ ରାତିରେ ନିଦ ଟା ଟିକେ ଜଲଦି ଆସି ପାରୁନି ମୁଁ ଫୋନ୍ ଧରୁନି। ବୋଧହୁଏ ବଦଭ୍ୟାସ ରହି ଯାଇଛି ବୋଧେ ସମସ୍ତେ ସକ ସୂର୍ଯ୍ୟୋଦୟ ଦେଖିକି ଉଠନ୍ତି ମତେ ସୂର୍ଯ୍ୟୋଦୟ ଦେଖିଲା ପରେ ନିଦ ଆସେ।
ହୁଁହୁଁ ହୁଁ।
ତେଣୁ ସେଟା ବୋହୁତ ଗୋଟେ ଖରାପ ଅଭ୍ୟାସ ହେଇଯାଇଛି। ଚେଷ୍ଟା କରୁଚି ସେଟାକୁ ସୁଧାରିବା ପାଇଁ କାରଣ
ହଁ।
ହଁ ଭାଇ କୁହନ୍ତୁ?
ଗୋଟେ ପରଫେକ୍ଟ ଜୀବନ ଶୈଳୀ କରିବାକୁ ପଡିବାକୁ ନା ଆମକୁ ଦିନକୁ ଏମିତି ନୁହ ଯେ ଆ ମେ ସୁଧାର ଏକା ଥରକରେ ହଣ୍ଡରେଡ ପରସେଣ୍ଟ କରି ଆମକୁ ୱାନ୍ ପରସେଣ୍ଟ ଚେଞ୍ଜ କରି କରି ଯିବାକୁ ପଡିବ ପ୍ରତିଦିନ ଯେ ମୁଁ ଏ ଟିକେ ଟାଇମ ନିଜ ପାଇଁ ସେଭ କରି ମୁଁ ନିଜକୁ ଟାଇମ ଦେବି ଆଉ ଗୋଟେ ସ ସକାରାତ୍ମକ ଗୋଟେ ମନୋଭାବ ଆଣିବାକୁ ପଡିବ ଯେ ଆମକୁ ଆଳସ୍ୟପୂର୍ଣ୍ଣ ଜୀବନକୁ କେମିତି ନା କେମିତି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଦୂର କରିବାର ଅଛି।
ଠିକ ଅଛି ଭଲ ଲାଗିଲା ତମ ସାଙ୍ଗରେ କଥା ହେଇକି, ହୁଁ।
ହଁ ଆରେ ଆରେ ଏ ଟୋକା।